ହୁଁ କଣ କରୁଛ?
ହେଇଟି ତ ଶୋଇଛ ଆଉ ହଁ ଏବେ ଟିକେ ହେଲା ଖାଇକି ଉଠିଲି ପିଠା କରୁଥିଲାବ। ପିଠା କୁ ହେରା କଣ କି ବଡି ସୋୟାବିନ ବଡ଼ି ଝୋଳ।
ହୁଁ ହୁଁ।
ତମର ସେତେବେଳେଟି ଦେ।
ହଁ ହଁ
ଆଉ ପୁଅ? କଣ ମାଛ?
ହୁଁ।
କୋଉଠି କଣ ମ ଧରା ହଉଥିଲା କି ଗାଁରେ ମଁ?
ନାଇଁ ମ
ହୁଁ ହୁଁ। ପୁଅ?
ଆଜି ଏ ଓଳି ତ ଭୋଜି ଅ ଛି ଗାଁ ରେ ଆଉ ସମସ୍ତେ ଭୋଜି ଖାଇଲେ ମୁଁ ଖାଲି ଭାତ ଖାଲି ଏଇ ଓଳି ଆଉ।
ଗାଁରେ କାହାର କଣ କି?
ତମ୍ ଭାଇଙ୍କ ସାଙ୍ଗଟିଙ୍କୁ ଯୋଉ ଏଇ ଗାଁ ରେ ବାହାଘରନି ସେ
ଚିଙ୍କୁ ହଁ ହଁ ହଁ
ପିଙ୍କୁ ନା କଣ ନା
ଝିଓ ଝିଓ ଟା ନା ପାଏଲ?
ହଁ ଏ ତମ କ ଆଉ ଜଣେ
ହଁ ହଁ।
ନୂଆ ଗାଁ ରେ ପଢଉସନ୍ତି ନା କଣ କରୁସନ୍ତି ପରା ସେ?
ଝିଅ ଟା।
ହଁ ମୁଁ ଜାଣିନି ଠିକ୍ ସେ।
ମୁଁ ବା କଲେଜରେ।
ନାଇଁ ମ ଶିଶୁ ମନ୍ଦିରରେ କୋଉଠେ ପଢଉଥିବ କଣ।
ହଁ ଏଇରା କିଏ ଏରା ଶାରୀ ପିନ୍ଧିକି ଯାଉଚି ଏମିତି। ନବା ଆଣିଆ କରୁଥୁବେ ନହେଲେ ପିଲା ମ।
କେଜାଣି।
ଖାଲୁଆ ମୁହଁ ଟା ଟିଙ୍କୁ -ହଁ। ଓହୋ ଖାଲି ବାହାଘର ବାହାଘର -ପୁଅ ଶୁଇପଇଲାଣି?
ହଁ ସେ ଶୋଇଚି ଏଇନେ ଶୋଇଲା।
ଏତେ ଜଲ୍ଦି ନଅ ଟାରୁ ଶୋଇପଡିଲାଣି।
ହୁଁ ତାକୁ ଖୁ-ମୁଁ ଆଗ ଖାଇସାଇଲା ପରେ ସେ ଖେଳୁଥିଲା ତାକୁ ଆଣିକି ଶୁଏଇଲି। ଏବେ ଆ- ଡିଜେ ଗାଡି ଆସିଲେ ତା ନିଦ ଭାଙ୍ଗିଯିବନି।
ଓ- ହ।
ମୁଁ କହିଲେ ଏଇନା ଶୋଇପଡେ ଡିଜେ ଗାଡି ଆଇଲେ ଶୁଣିବ।
ଡିଜେ ଗାଡି ଆସିଲେ ସେ ଆଉ ରହିବ ଉଠିକି ଡେଇଁବ ବୋଧେ।
ହଁ।
ଏ ଭାଇ ହେକା ନାହିଁ ପ୍ରକାଶ ଭାଇ।
ନାଇଁ ସେହି ହିଆଡେ ପଳେଇ ସନି ମେଡା।
ଖାଲ ମଡା- କାହା ସାଙ୍ଗ କି ସେ? ପ୍ରକାଶ ଭାଇର ଆଉ ଏପର ଝିଅ ଟା?
ଝିଅଟା କା ସାଙ୍ଗ କା ସାଙ୍ଗ ନୁହଁ।
ଆଉ ରମେଶ ଭାଇ କାଇଁ?
ସେ ଭୋଜି ଖାଇ ଯାଇଚନ୍ତି କଣ ଏଇନୁ ଦୋକାନରୁ ଆଇଲେ କଣ।
ଭୋଜି ଖାଇ ଯାଇସନ୍ତି -ଝିଅଟାର ଘର କଉଠେ କି?
ଏଇଟା ଏଇଠି ଆମ ଘର ପାଖରେ ଯଉ ଗାଁ ଭିତରୁକୁ ଗଲା ବସି ବାଙ୍କଟା ନୁହଁ ହେଇଠେ।
ଓହୋ। କିଏ କହ ହଉଥାଉ ଯିଏ ହଉଚି।
ହିଁ -ହିଁ କୁଆଡେ ଯାଇନ ବୁଲାବୁଲି କରି?
ଏବେ ଏକ୍ଜାମ ଚାଲିଚି।
ଓହୋ।
ଏକ୍ଜାମ ଚାଲିଚି ଆରେ ଦିନକୁ ଦିଟା ଲାକେ।
ହୁଁ- ହୁଁ ଡେଲି ମାନେ ଗା-ଗ୍ୟାପ୍ ନାହିଁ ନା କଣ?
ଗ୍ୟାପ ନାହିଁ ଆଜି କି- ଆଜି ତ ଷ୍ଟାର୍ଟ ହେଲା କାଲି ସରିଯିବ ଚାରିଟା ଆମର ନା ଏବେ ଫୋର୍ଥ ସେମି ତା ଦିଅରେ ଚାରିଟା ଏକ୍ଜାମ୍ ଆମର।
ହୁଁ ହୁଁ ଆଉ
କଣ?
ପଢ଼ୁଚ କେତେବଳେ ଆସି କି ଆଉ?
ପଢୁଚି ହେଲା ଏଇନେ ଖେଳୁଥିଲି ରାତିରେ ଟିକେ ପଢୁଚି ସ ସକାଳୁ ଉଠିଲେ ଟିକେ ପଢିକି ଯାଇକି ଏକ୍ଜାମ୍ ଦବା କଥା କଣ ହେଇଯାଉଚି।
ଏ ରାତିରେ ପରା ପଢୁସନି କେତେଟା ରାତିରେ ଉଠିକି ପଢୁଚ?
ଖେଳିବି ଏଇନୁକା ରାତି ଗୋଟେ ଦିଟା ଯାଏଁ ତାପରେ ସକାଳୁ ଉଠିବି ଟିକେ ଉଣ୍ଡି ଦେଇକି ପଳେଇବି ହେଇଟିକି ନା ଲେଖିବି ଆଉ।
ଅଁ -ହଁ ଆଉ ରାତିରେ ପଢୁଚ ଓ କୋଡ଼ିଏ।
ହଁ ମ ଆଉ ସେମିଷ୍ଟାର ହେଇଥିଲେ ଶହେ ମାର୍କ ହେଇଥିଲେ ହେଇଟା ହଉଚି ଏ ଦିନକୁ ଗୋଟେ ଲାଖେ ଦିଟା କରିପାରିବେନି ଦିଟା କଲାସିକି ପିଲାଙ୍କ ମୁଣ୍ଡ କାମ କରିବନି ଶହେ ମାର୍କ ପଢିକି ଯିବେ ଵୋପା ମା।
ହୁଁ।
ଆଉ ଆଁ।
କୋଡିଏ ମାର୍କ ଟା ଭଲ ମନ ଧ୍ୟାନ ଦେଇଥିବ ବଲେ ଆଉ ପଢିଆ ଦରକାର ନାହିଁ ଏରା ମ ଅଟୋମେଟିକ୍ ପଳେଇ ଆଇବ
ହଁ ପୁଣି ଆଉ କହିଦବାଟା ଭଲ ଯେ ଲେଖିଲା ଆସିକି ଏ ତା ହଉଛି ଆ
ହୁଁ ତମର ପ୍ଲସ୍ ଥ୍ରି ହେଲା ନାଇଁ କି?
ପ୍ଲସ୍ ଥ୍ରି ସେକେଣ୍ଡ ଇୟର।
ହଁ।
ଏ ଏକ୍ଜାମ ଟା ଯଦି ଫୋର ସେମିଷ୍ଟାର ସରିବ ତାହେଲେ ଆମର ଫାଇନାଲ୍ ଇୟର।
ହୁଁ ହୁଁ।
ଫାଇନାଲ ଇୟର ପରେ ତ ସରିଲା ଆଉ କଲେଜ ପାଠ ପଢ଼ା ଆଉ।
ହୁଁ ହୁଁ।
ପ୍ରକାଶ ଭାଇ କେତେବେଳୁ ଗଲାଣି ବାହାଘର ଆରେ?
ସେ ଏଇଠୁ ଦୋକାନ ରୁ ଏଇଠୁ ଇଆଡେ ଯିବେ ବୋଲି ଡ୍ରେସ ଆଉ କୁ ପ୍ୟାଣ୍ଟ ପଠେଇଲି ପରା ତାଙ୍କ ସାଙ୍ଗ ହାତରେ।
ଓହୋ ଏଇଠୁ ଏଇଠୁ ପିନ୍ଧିକି ପଳେଇଲା।
ହୁଁ
ଆଉ ଟିଫିନ୍ ହେଲା
ଟିଫିନି ସେ ଜାଣିଥିବେ।
ଏଇରା ଧରିକୁ ପଳେଇଥିବ ନହଲେ ବାହାଘରକୁ।
ପଳେଇଥାଏ କଣ?
ଆଉ ପିଇସା କଣ କରୁଛନ୍ତି?
ସେ ଏଇଠି ଭୋଜି ଖାଇକି ଆସିି ବସିଛନ୍ତି ଦାଣ୍ଡ ପଟେ।
ଓହୋ ବର୍ଷା ଆମ ଆଡ଼େ କାଇଁ ମ।
ହୁଁ ହୁଁ ଆଜି ଟିକେ ଟିକେ ବର୍ଷା ହଉଛି। ନାଇଁ ମ ଟିକେ ଟିକେ ଆଜି ବର୍ଷା ହଉଥିଲା।
ନା ଆମ ଆଡ଼େ ହେଇନି ମେଘୁଆ କରିଥିଲା ମେଘୁଆ କରିଥିଲା ଖରା କଲା ତାପରେ ସେତିକି।
ହୁଁ।
ହଁ ବର୍ଷ ବର୍ଷାକି ଆମ ଆଡ଼େ ଟୋଟାଲି ହେଇନି ତମ ଆଡେ ହେଇଥିବ। ଜଙ୍ଗଲ ଅଞ୍ଚଳରେ ହବ ତ। ନାଇ ଏଟା ଆଉନି ତ ତମର। ଟାଉନୁ ଦାୟିତ୍ୱ ନହେଲେ ତମର।
ଆଉ ସୋମପଡା ଟାଉନ୍ ନାଇ କି।
ହଁଁ ମ ସୋମପଡା ଟାଉନ୍ ଯେ ନେଟୱାର୍କ ପାଉନି ଆଉ। ଏଁ
ଭୁବନେଶ୍ଵର କଣ କଣ ଯାଇଥିଲା ବୁଲି
ଭୁବନେଶ୍ୱର ସୁଟିଂ ରେ ଯାଇଥିଲି।
କି ସୁଟିଂ କରୁଚ଼?
ବାହାଘର।
ହୁଁ ହୁଁ ତମ ପରା ଆଉ ଇଏ କ୍ୟାମେରା ଇଏ କରୁନା।
ଯାାଉ ନଥିଲି ଯେ ତାପରେ କହିଲେ ଘରେ ବସିବ ସେ ଏକୁଡିଆ କଣ କରିବି ନିଜ ଖର୍ଚ୍ଚ ଗୋଟେ ଯୁଆଡେ ଗୋଟେ ଖେଆ କଥା କଣ ହେଇଯାଉଛି।
ଓହୋ ଆଉ ଗଲେ ଲେ ଆମ ପୁଅର କା ଟିକେ ଫଟୋ ଉଠେଇ ନଥାନ୍ତା
ତମେ ମତେ ଡାକିଛ କି?
ନା ଆମ ସତରେ କାହାକୁ କୁହା ହେଇନି ତ। ମୋ ବାପ ରୁ କଏନି ଆଉ ତ ମାନକୁ କହିବୁ। କାହାକୁ କହେନି ମୋ ବାପର କହ କ
ଖିଥିଲାମେ ଯାଇଥାନ୍ତନ୍ତି ମୁଁ ଏପଟୁ କହିଥିଲେ କ୍ୟାମେରା ଟା ନେଇକି ମାଗିକି ନେଇଥାନ୍ତି।
ନାଇଁରେ ଆଉ କୁହାଏନି ତ କାହାକୁ ଆଉ ଗାଁରେ ବି ଏଠି ମୋ ବନ୍ଧୁଆନ୍ତୁ ଏଠି କାହାକୁ କୁହାନି। ମୋ ବାପ ଘରକୁ କହିନେ ଆଉ। ଆଉ, ଜଣଙ୍କୁ କହିଲେ ଜଣକୁ ଛାଡି ହବନି।
ବାପା ଘରରୁ କଁପେ କହିଲନି, ବାପା ଘରକୁ ତ କହିବା କଥା।
ହେ କିଛି ତ କରୁନ କଣ କହିବ କହିଲ? ଖାଲି ତ ସେ ପଇସା ଆରକା ସବୁ ଦେଇ ଦେଇଥିଲେ ଆଉ।
ଏଟା, ପୁଅର ଫାଷ୍ଟ ବାଡ଼େ ନୁହଁ କି?
ହଁ।
ଆସୁନ କ୍ଷେତ୍ର କରିବା କଥା ବା!
ହୁଁ, ଯେ ତମ ଭାଇ ତ ମନା କଲେ।
ନାଁ, କହି। ଗୋଟେ ବଡ ଭୋଜି କରିବା କଥା ହେଲା
ହଁ।
ଆଉ କାଲି, କାଲି କଣ କରିଥିଲ ଚିକେନ?
ହୁଁ -ଉଁ ପୂଜା ହେଇଚି, ଚକେନ୍ ବରା
ହଁ, ଯେ ପୂଜା କଣ ତମେ କରୁଚ଼?
ହଁ, ଭାତ, ଡାଲମା, ଖଟା, କ୍ଷୀରି, କାକରା
ଭାତ, ଡାଲାମା, ଖଟା ଭଲ। ଆଉ ତା ଆପେକ୍ଷା ପୁରି ଘୁଗୁନି କରିଦେଲନି କଁ ପେ?
ହେଁ
କଁ ଏଁ ମ!
ଦିନ ଯାକ ବୋଉ ଉପାସେ, ଖାଇଲା ବସିକି ହେଲାଣି ଚାରିଟା। ଚାରିଟା ଅସି ପୁରୀ ଚାରିଟା ପରେ-ଏ, ସବୁ ଜାଡା ଯାଇଥାନ୍ତେ, ଆଉ ଦିନ ଯା ପେଟ ଗରମ ହେଇକି ଆଉ।
ହଁ, ମ ଦିନେ ତ ଝାଡା ଯାଇଥାନ୍ତ! କଣ ସବୁଦିନ ଯାଇଥାନ୍ତ କି?
ହଁ, ନାଇଁମ କାଲି ସତରେ ପୂଜା ସରିଲା, ଆସି ହେଲାଣି ଚାରିଟା ଚାର୍ କାଲି ରାତିଏ ଉପାସେ ସମସ୍ତେ ଆଓ
ପୂଜା ସଇଲା ଆସିକି ଚାରିଟା! କି ପୂଜା କରୁଥିଲ ଅ?
ସେ ଏକାଥରେ କେ ଉ ସତ୍ୟନାରାୟଣ ପୂଜା କଲେ ତା'ପରେ ହୋମ କଲେ, ସଂ କୀର୍ତ୍ତନ ହେକା କଲେ, ଇଏ ଆଉ ପୁଅ କେତେ ଲେଟରେ ଗାଧେଲେ। ଏ ତ ବ୍ରାହ୍ମଣ ପଳେଇଲା ଆଡ୍ କା
ଶୂନକ୍ଷେତ୍ର ହେଲା, ଖାଲି ଭୋଜିଟା ଟିକେ ହେଇଥିଲେ ଶୂନକ୍ଷେତ୍ର ଭଳିଆ ହେଇଥାନ୍ତା।
ହଁ ହଁ ହେଇଟା।
କହିଲାଭଳିଆ ସବୁ ହେଲା, ଖାଲି ଆଉ, ଆଉ ଟିକେକୁ ନା ପକେଇବା କଥା। ଆଉ ଟିକେ କରିଥିଲୁ, ଭୋଜି ଭାତ ହେଇ ଯାଇଥିଲେ ରେଡି।
ହଁ, ଭୋଜି ଟା ହେଇଥିଲେ ହେଇଥାନ୍ତା, ଆଉ ଭୋଜି ଟା ଖାଲି
ବୋଇଲେ ଭାତ, ଭାତ, ଡାଲମା, ଖଟା କରଥିଲେ ବି ରେଡ୍ଡିଁ! ତମ କିଏ କହିଥିଲା ପାସ ଫାସ କରିବାକୁ ଭାତ, ଡାଲମା, ଖଟା କରିଥିଲେ ହେତିକିରେ ହେଇଯାଇଥାନ୍ତା।
ଆମେ କରିଥିଲେ, ଆମେ ପାଇନଥାନ୍ତେ କି ପୁଣି ନାଇଁ କି!
ହଁ, ମଁ ଏପଡୁ ପାଇ ଯାଇନଥାନ୍ତ କି ଯାଇଥାନ୍ତା।
ତ ଭାଇ କହିଲେ ଏଁ ସାରିକି କରିବା, କେତେ ପାଇବା କେତେ ପାଇବ?
ଯେତେ, ଆଉ ଏମିତି ଦେଖିଲା ଆସିକି ହବ କହିବ ଯେତିକି ଖର୍ଚ୍ଚ କରି ହେତିକି ପାଇଲା ଆସି ଚି ଏଁତିହେଲେ ହବ କି?
ଆଁ।
ଯାହାହେଲେ ଟିକେ କମିବ ନହେଲେ ବଢିବ। ଏମିତି କହିହବନି।
ହେଇଟା।
କେତେଳେ ବଢିପାରେ, କେତେଳେ କମି ପାରେ ଆଉ ତା ବୋଲି ନୁ ହଁ, ଯେ କି କମିଯିବ। ତା ବୋଲି ନୁହଁ ଯେ ବଢିଯିବ। ତମେ ଯିସି ଭୋଜିଦବ, ତମେ ହେଥିରେ କଇବ ଆମର ଲାଭ କଣ? କି ଅଜବ କଥା! ଏଇଡି ଏବେଜେ ପାଇଁ କଲ ତାପରେ ହେଇଠି କହିବ ଆଉ ହେଇଠି ଯେତେ ପଇସା ଖର୍ ର୍ଚ୍ଚ ହେଲା କଣ ମିଳିଗଲା ତମକୁ?
ହଁ।
ମିଲାତ ମିଲ୍ଲାନି, ଆଉ ତାହେଲେ
ହେ ହେଇଟ ହଁ ହେଇତ ସଜା ହଜି କରିକି ପୁଣି କେକ୍ କାଟା ହେଲା ସବୁ ତ କରାହେଲା। ଖାଲି ଭୋଜି ଟା କରିଥିଲେ ହେଇଥାନ୍ତା ଆଉ।
ହଁ ମ ଭୋଜି ଟା କରିଥିଲେ ଟିକେ ଗହଳି ହେଇଥାନ୍ତା ଆଉ କଣ।
ମୋ ମନେ ଥିଲା ଯେ ମାନେ ତମ ଭାଇ ତ ରାଜି ନୁଃ ଆଉ କଣ ଦରକାର ମୁଁ ମାନେ ଜିଦି କରିକି କହିବି ତାପରେ କହିବେ ନା ଆଉ ମାଇପଟେ ହେଇକି କୋହୁଚି ନାଇଁ କି।
ସତ କଥା। ଆଜି କଁ ସକାଳେ ସକାଳୁ ମାଛ କରିଚ।
ହୁଁ ମାଛ ବେଶର ଭଜା।
ମାଛ ବେସର ଭ ଅଃ ମାସ ବେସର କରିଥିଲ ବୋଲି। ପଖାଳ ଭାତକୁ ତ ଭଜା ରେଡି ଆଉ।
ହଁ।
ପଖାଳ ଭାତ କରିଥିଲ ନା କଣ।
ହଁ ପଖାଳ ନା।
ପଖାଳ ଆଉ କଣ।
ପଖାଳ ମାଛର ବେସର ତାୱା ଭଜା ଆଉ କଣ୍ଡେ ଏଇ ମଞ୍ଜି ଭଜା।
ଅଃ।
ହୋଉ ଆଉ ଆଉ କଁ କହିବ।
ହଁ ରହୁଛି।
ହୁଁ।